ହାଲୋ ହଁ।
କଣ କରୁଛ?
କିଛି ନାହିଁ ଉଠିକି ଯାଉଛି ବ୍ରଶ କରିବା ଖିଆପିଆ କରିକି ଯିବା।
ଓହୋ! ଆଜି ଘରକୁ ଯିବ କି?
ହଁ ଆଜି ତ ଯିବିନି କାଲି ଯିବି।
ସକାଳୁ ନା କଣ।
କାଲି ସକାଳୁ ଯିବି ଆଜି ନାଇଟ୍ ସିଫ୍ଟି କରିକି ଯାଇ ହବନି।
କଣ କହିଲ?
ନାଇଟ ସିଫ୍ଟ କରିକି ଯାଇ ହବନି ନା ସେଥିପାଇଁ।
ହଁ ସକାଳୁ କାଲି ପଳେଇଯିବ। ପାଗ କେମିତି ଅଛି ସେଠି?
ପାଗ ତ ଆଜି ଭଲ ହେଇଛି।
ଆମରବି ଏଇଠି ଭଲ ପାଗ ଦେଇଛି ପୁରା ରଜ ପାଗ ଦେଇଛି। ଏଥର ରଜରେ ମୁଁ ଦୋଳି ଖେଳିନି।
ସେଠି ଘର ପାଖରେ ହେଇଛି।
ହୁଁ ବଢିଆ ପାଗ ଦେଇଛି ପୁରା ମାନେ ଥଣ୍ଡା ଥଣ୍ଡା ପାଗ ଶାନ୍ତି ବାଲା ପାଗ।
ଶାନ୍ତି ବାଲା ପାଗ ବର୍ଷା ଛାଡିଗଲାଣି?
ବର୍ଷା ହଉନି ଖାଲି ପାଗ କୋହଲା ରଖିଚି।
କଣ ବର୍ଷା ହଉଥିଲା ବା ସକାଳୁ?
ମୁଁ ଉଠିଲା ପରଠୁ ତ ହଉନି।
ଅ ହ। ନାଇଁ ଶୁଣିଥିଲି କଣ ବର୍ଷା ହଉଛି ବୋଲି?
ଅ ହ କିଏ କହୁଥିଲା।
କହୁଥିଲେ ଆଉ।
ଓହ। ଭଲ କଥା ଆଉ ଲକି କଥା କଣ କରିବା କୁହନି?
କଣ ହେଇଛି?
ସିଏ ମତେ କହିଲା କି ଅଫିସ ଛାଡିବା ଆଗରୁ ମତେ କହିଲା କି ଆଉ ମୁଁ ପନ୍ଦର ତାରିଖ ପରେ ରଜ ହେଠି ଦେଖି ବୁଝି ଦେଇ ଛି ସେ ଯୋଉ ସାଲନ୍ଟାରେ। କହିଲା ବୁଝି ଦେଇଛି ଆଉ ପ୍ରୟାନ ଆଉ ମୁଁ ଯାଇକି ମିଶିକି ରହିବ ତ ହଉ ଚି ଅ। ମୁଁ କହିଲି ଆଉ ଠିକ ଅଛି ମୁଁ ଭାବିଲି ବୋଧେ ହେଇଯାଇଛି ବୋଲି ମତେ କହୁ ତା ଏବେ କହିଲା ହେଇଠୁ ରଜ ପରେ କିନା ଯାଇକିନା ସେଠିକିନା ଜଏନ କରିବ।
ତାପରେ ଏବେ ମ ତେ କହୁଛି କହୁଛି ହଁ ଯିବି କରିବି ତା ମାଉସୀ ଘରେ ଯାଇକି ଅଛି ତା ମାଉସୀ କଣ କରୁଛନ୍ତି କଣ ନାହିଁ ଭ ଭଗବାନଙ୍କୁ ଜଣା।
ରାଗ ଆସୁଛି ମତେ ତାପରେ ଏତେ ଜୋରରେ ମୁଁ କହିଲି ଯେତେ ପର୍ଯ୍ୟନ୍ତ ତୁ ନ ଚାହିଁବୁ କିଛି କରିପାରିବୁନି। ତେତେ କିଏ କହୁଥିଲା ଯଦି ତୁ ସିଅର ସେଇଠି ନଥିଲୁ ତୁ କଣ ପାଇଁ ହଉଛି ଛାଡିଲୁ।
ମନେ ମନେ। କହିଲା ହଁ ସେଇଠି ତ ଅଛି ସେଇଠ ତ ଚାହିଁଲେ ମୁଁ ଯାଇ ଜଏନ କରିଦେବି ମୁ ଚାହିଁଲେ ଯଦି ଜଏନ କରିଦବୁ। ତ ଯାଇକି କରେ ନା କଣ ପାଇଁ ହଉଛି ମାନେ ଇଏ।
ତ ସେଇ କଥା ତ ଯଦି ଜଏନ କରିଦବ ଚାହିଁଲେ ଯାଇ ଜଏନ କରିଦବ।
ହଁ ତମେ ଟିକେ କଥା ହବ ତ ତା ସାଙ୍ଗରେ ମୁଁ ତାଙ୍କୁ କାଲି ପାର୍ଟି କରିଥିଲି। ହଉଛି ଅ ବାରବାର ତାକୁ କହିବାଟା କିଛି ମାନେ ଏତେ ଭଲ ହବନି। କାଳେ କଣ ଭାବିବ ମୋତେ ରାଗ ତ ଆସୁଛି ଆଉ କଥା ହେବି ମାନେ ମୁଁ ଚିଲେଇବି ତାକୁ। ଯୋଉଟା କି ମୁଁ ଚାହୁଁନି ତାକୁ ମୁଁ ଚିଲାଏ ବୋଲି ମୋ ତରଫରୁ।
ହ
ମୁଁ ତାକୁ ସେଇଆ କହିଲି କ ଚିତ ତ ତତେ କହୁଥିଲା ଯାଇକି ନୋଟିସ ପିରିୟଡ ଟା ଆଟଲିଷ୍ଟ କରିଥାନ୍ତୁ। ଯଦି କିଛି ନ ହେଇଥାନ୍ତା ତାକୁ କ୍ୟାନସଲ କରିଦେଇଥାନ୍ତୁ, ଉଇଡ୍ରୋ କରିଦେଇଥାନ୍ତୁ।
ଅଫଣ୍ଡ ହେଇଯାଉଛି କଣ କରିବୁ।
ହୁଁ। କଣ କରିବା ତାକୁ ପୁଣି ସିଏ ଶୁଣିଲେ ତ ଏବେ କିଛି ନାହିଁ ଘରେ ବସିଛେ।
ଅ ଯା ଇଏ କରଏ ପ୍ରୟରଣା କଲା ସେ ଇଏ କରିବା ପାଇଁ ଆ ଇଏ କରିବା ପାଇଁ ଆ ଗଲା।
ପ୍ରୟନରେ ହେଇଗଲା।
ମୁଁ ଆଉ ପଚାରିନି।
ପଚାରିବ ତ।
ପ୍ରୟାନ ଗଲା ଇଏ ଗଲାଣି ଦେଖିଲା ବେଳକୁ।
ଓଁ ହୋ।
ସବୁଠୁ ବଡ କମେଡି ରୁମ ରେ ପାଣି ଆସୁନି।
କଣ ପାଇଁ?
କେ ଜାଣି କୋଉଠି ସକାଳୁ ପାଣି ଆସିଲା କୁ ପାଣି ଆସୁନି।
ଓହୋ। ମତେ ଏଇଟା ଗୋଟେ କଣ ଗୋଟେ ଆସିଛି ଟେକ୍ ମହିନ୍ଦ୍ରା ତରଫରୁ। ହଉ ହଉଛି ଗୋଟେ କଣ ଏଟା ସେଟଲମେଣ୍ଟ କଣ ଗୋଟେ ଆସି ସେଟଲମେଣ୍ଟ ନୁହଁ ହଁ। ଫାଇନାନ୍ସିଆଲ୍ ଇୟର୍ ସେଟଲମେଣ୍ଟ କରିକ କଣ ଗୋଟେ ଆସିଛି।
ହଁ ଅଛି ପଠେଇବ।
କଣ ଫନାଲିୟର ସେଟ ଗମେଣ୍ଟ କରିକି ଆସିଛି।
ଆସିଛି ଦେଖିଦବା।
ହଉ ପଠେଇଦବା ଆଉ ଫରୱାର୍ଡ କରିଦେବା ତମକୁ ଆଉ।
ହଁ।
ହଁ ଦେଖି ମତେ କହିବ। ଆଉ ଯୋଉ ସେଇଟା ତମେ ପଚାରିଲ କି ଦିବ୍ୟାଂଶୁ ଭାଇ କୁ ଆଉ ତମେ ସେଇଟା ପେମେଣ୍ଟ ଯୋଉ ହଉନି ମୋର।
କୋଉଟା?
ସେଇ ଯୋଉ ଥିଲା କେତେ ଟଙ୍କା ଗୋଟେ ଥିଲା। ଶହେ ନଅ ଟଙ୍କା ନା ଦଶ ଟଙ୍କା ଥିଲା ଦବା ପାଇଁକା।
ତମକୁ ଏକ୍ି ଆସିନି।
ନା ମୋର ସେଇଟା ଅଛି ନା ପେମେଣ୍ଟ କରିବା ପାଇଁ ସେଇଥିପାଇଁ ଆସିନି ବୋଧେ।
ଓହୋ।
ହଁ ତ ମୁଁ ପେମେଣ୍ଟ ସେଟା କରୁଛି ବାଟ ପେମେଣ୍ଟ ସେଟା ହଉନି।
। ଠିକ ଅଛି ମୁଁ ପଚାରିଦେବି କଣ କହୁଛନ୍ତି ଦେଖିବା।
ହଁ ଦିବ୍ୟାଂଶ ଭାଇକି ପଚାରିବ ଦେନ କରିଦେବି ମୁଁ ଆଉ।
ହଁ।
ଆଉ ଆଉ କଣ ଖାଇବା ପିଇବା କଣ କରିବ?
କଣ ଖାଇବା ପିଇବା କରି ଯାଉଛି ବାହାରେ ଖାଇବି ଆଉ କଣ।
ଗାଧୋଇବା ଗାଧୋଇବା ପାଇଁ ପାଣି ଆସୁଛି ତ?
ପାଣି ଆସୁନି ମାନେ ବିଲକୁଲ ଆସୁନି ଗାଧିବା ପାଇଁ କି ମୋ ଅଲଗା ଆସିବ ଆଉ ଇଏ ପାଇଁ ଅଲଗା ଆସିବ।
କଣ କରିବ?
କିଛି ନାହିଁ କଣ କରିବି କିଛି କରିପାରିବନି।
ଏ ହେ ପିଲା ଟା ଆଜି ନଅ ଗାଧେଇକି ଯିବ ରେ।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
ଭଲ ହଁ। ହଉ ଲକି କଥା ଟିକେ ଦେଖିବ ତା ସାଙ୍ଗରେ ଟିକେ କଥା ହବ କଣ ହେଇଛି କଣ ନାଇଁ। କଣ କରୁଛି କଣ ନାହିଁ ମୁଁ ତ କହିଲେ ହଉଛି କଣ ସେଇଠୁ ଭାବିବ କି କଣ ଭାବିବାରେ ମୋର କିଛି ଚିନ୍ତାର୍ଥ ନାହିଁ ସେ କଣ ଭାବ ମତେ ସେଥିରେ କିଛି ଫର ପଡୁନି ଯେ ମତେ ଟାଇମ ହଉନି ଟିକେ ବସ ସିନା କାହିଁକି ନା ମୁଁ ସେଇଠା ରହୁନି ନା ତ ମୁଁ ଜାଣିପାରୁନି ସେ କଣ କରୁଛି କଣ ନାହିଁ।
ହଁ ହଁ।
ହଁ ଆଉ ସେ ତ ରୁମ କୁ ବି ଯାଉନି। ରୁମ କୁ ଗଲେ ସିନା ହଉଛି କଣ ଟିକେ ହୁଅନ୍ତା କି କଣ ନାଇଁ।
ରୁମ କଥା ଯା ସେ ତ କଣ ରୁମରେ ରହୁଛି କି କୋଉଠି ରହୁଛି ତା ଠିକ ଠିକଣା ନାହିଁ।
ସିଏ ତାର ରହୁଛି ଯାଇକିନା ତାର କେଉଁଠି କହିଲ ତାର ସେଇଟା ତ ମାଉସୀ ଘର ଘରେ। ହଁ ଏବେ ପାଇଁକା ଥାଉ ଆଉ କିଛି କଥା ନାହିଁ ପଇସା ରଖିିନଥିବ। ହଉଛି ସେଇଠିକ ଗଲେ ବେଶି ପ୍ରୋବ୍ଲେମ ହବ। ହଉଛି।
ଆଉ କିନ୍ତୁ ରହିଲେ ବି ସେଇଠି ବି ଅସୁ ସୁବିଧା ଜାଣିଛ ସେଇଠା ହେଲେ ଗୋଟେ ତାଙ୍କ ଇଏରେ ରହିଲା ପରିକା ଗୋଟେ ରହିବ।
ତ ସେ ଇଏ କରିବା ଦରକାର ନା ସେ ନିଜ ଆଡୁ କିଛି ଟ୍ରାଏ କରୁନି।
ନିଜ ତରଫରୁ କରୁଛି ଚେଷ୍ଟା କଲେ କଣ ହବ କିଛି ହବନି ସେ ଦେଖିବା ମୁଁ କଥା ହେଇସାରିଲା ପରେ ତମ ସାଙ୍ଗରେ ତା ସାଙ୍ଗରେ କଲ୍ କରିକି ତାକୁ କଥା ହେବି କଣ କହୁଛି କଣ ନାଇଁ?
ହ
ଆଉ ତମେ କାଲି ଘରକୁ ଯିବ ନା?
ହଁ ମୁଁ କାଲି ଯିବା ଆଉ।
ଟିକେ ମୁଗ ମନେ କରିକି ଆଣିବ ନା ର ଆଉଥରେ ଆସିଲେ ଆଣିବ?
ଦେଖିବା।
ଅଛି ନା ନାହିଁ?
ଅଛି।
ହଉ ଦେଖିକି ଟିକେ ଆଣିବ ଆଉ।
କାହିଁକି?
ପୋକ ହୋକ ହେଇଯିବକି କଣ?
ପୋକ ମୁଗ ବିକ୍ରି ହେଇଯାଇଛି। କେତେ ସାଢ଼େ ତିନି କୁଇଣ୍ଟାଲ ଚାରି କୁଇଣ୍ଟାଲ କେତେ ହେଲା ବିକ୍ରି ହେଇଯାଇଛି ପୋକ ମୁଗ।
ଓହୋ ଏବେ ତୁମଠୁ ଆଣିବ ନା ଆଉ ଅଲଗା କାହାଠୁ ଆଣିବ?
ଅଲଗା କାହାଠୁ ଆଣିବା ଆମର ଏଇ ପୋକ ହେଇଯାଇଥିଲା ନା ଟିକେ।
ଅ। ନାଇଁ ଆଚୁଆଲି କଣ କି ମା ସେ ଗୋଟେ ସବୁ କରିପାରେନି ତ ସେଇଟା ଟିକେ ହଉଛି ମାନେ
ନାଇଁ ଏଥର ଆଉ ଖରାପ ବର୍ଷା ଦିନ ହେଲା ନା ଆଉ କଣ ବର୍ଷା ଇଏ ହବ କି?
ହଁ କୋଡିଏ କିଲୋ ଭଳି ଆଣିବ ଘରେ ଆଉ।
ହଉ ଠିକ୍ ଅଛି।
ହୁଁ।
ଆରେ କଳା ମୁଗ ଆଉ ବୁଣୁନାହାନ୍ତି କଣ ପାଇଁ ନା? କଳା କଳା ମୁଗରେ ପ୍ରଡ଼କ୍ସନ୍ ଅଧିକ ହେଉନି ଧଳା ମୁଗରେ ପ୍ରଡ଼କ୍ସନ୍ ଅଧିକ।
ପ୍ରଡକ୍ସନ ବଲେ ଅମଳ?
ହଁ।
ଆଚ୍ଛା।
କଳା ମୁଗରେ ଏତେ ହୁଏନି।
ଓହୋ ନା ଆମର ବି ମୁଗ ଲାଗେ ଯେ ହଉଛି ଆମର ବି କରା ହୁଏ।
କଳା ମୁଗ ଟା ମିଠା ଲାଗେ ତା ଦେହରେ ପୋକ ଅଧିକ ଲାଗନ୍ତି।
ହଁ।
ନା ଏଇ ଧଳା ମୁଖ ଟିକେ ଆଇଁଶିଆ ଟାଇପ୍ ର ଲାଗେ ଆ ଲୋକ ତ ଆଗ। ଆଉ ଲୋକ ତ ବିକିି ଖିଆ ପାଇଁ କରିବେ ଚାଷ କରିବେ ନା ଲୋକ ଖାଉଛନ୍ତି କେତେ ତା ଦେହରୁ।
ହଁ ସିଏ ଖାଉଥିବେ ବି ଯଦି ସେତିକି କମ ଲଗଉଥିବେ ସେ ମୁଗ ଯୋଉ ମୁଗ ଖାଉଥିବେ। ଆମର ବି ତ ସେମତି ଧାନ ଲଗେଇଲା ବେଳେ ହୁଏ ଯୋଉ ଧାନ ଅଧିକା ଅମଳ ହୁଏ ସେ ଧାନ ପକା ହୁଏ ଯେତିକି ଖାଇବା କଥା ମାନେ ଇଏ କରିବା କଥା ସେତିକି ରୁହେ ସେଇ ହିସାବ ରେ ହିଁ ରୁହେ। ହୁଁ, ହୁଁ। ମା କହୁଥିଲା ଯେ ପା- ପାପାଙ୍କୁ ପଚାରିଲା କହିଲା ଆଣିବାନ ଆଣିବାନି କଣ କହୁଛ? ବାପା କହିଲେ ନେଇ ଆସ ମ କଣ ଅଛି ଭଲ ତ ଅଛି। ଖାଇବା ପାଇଁ ବି ଏଇଟା ବି ମାନେ ଖରାପ କିଛି ନାହିଁ ଏଇଟା ବି ଭଲ ଲାଗୁଛି ଖାଇବା ପାଇଁ। ନେଇ ଆସ କିଛି ଅସୁବିଧା ନାହିଁ।
ହଁ ବାହାଘର ହବ ସେ ଜ୍ୱାଇଁ ଆସି ଖାଇବ।
ଜାଇଁ ନୁହଁ ବୋହୁ ଆସିକି ଖାଇବ ଆମ ଭାଇର ବାହାଘର ଆଗ ହବ।
ଭାଇ ର ହଉ କି ନ ହଉ ତମର ଆଗେ ହବ। ମୁଁ କହିଦଉଛି ରହିଥା।
ମତେ ଟାଇମ୍ ମତେ ଟାଇମ୍ ଲାଗିବ ପରା।
ତମକୁ ଟାଇମ୍ ଲାଗିବ ତମେ ତ ଉଚ୍ଛନ ହେଇଗଲଣି।
ମୁଁ କଣ ପାଇଁ ଉଚ୍ଛନ୍ନ ହେବିମ।
ହୁଁ କୁହନି କୁହନି ଏତେ ଉଛନ୍ ଜେ ଆଉ କଣ କହିବାର ନାହିଁ
ମୁଁ କିଛି ଉଛନ ପୁଚ୍ଛନ ହଉନି।
ପିଲା ଖାଲି ଟିକେ ଅଧିକ ଭାବି ଦଉଛନ୍ତି।
ହଁ ଅଧିକା ଭାବି ଦଉଛନ୍ତି ପିଲା ତ ଭାବି ଦଉଛନ୍ତି ଖାଲି ଅଧିକ। ଅଧିକା ଆଉ।
ହଁ ପରା।
ଏତେ ଭାବି ଦେଲେ ଯେ ଆଉ ରଖି ପାରୁନାହାନ୍ତି।
କଣ ରଖି ପାରୁନାହାନ୍ତି।
ଭାବନାଗୁଡାକୁ।
ଭାବନା କଣ ଓଭର ଫ୍ଲୋ ହଉଛି?
ହଁ ବା ଫୁଟିକି ବାହାରୁଛି।
ହଉ ହେଲା ଆଉ ଦେଖିବା ଆଉ କେମିତି କଣ ହଉଛି ଆଉ। ହଉ ତମେ ରଖ ଓହୋ ଠିକ୍ ଅଛି ଠିକ୍ ଅଛି।